ହଁ ଭଲ ଅଛି ଆପଣ। କେମିତି ଅଛନ୍ତି?
ହଁ ହଁ ଭଲ ଅଛି।
ଆଉ ଦିଦି ମତେ ଆପଣ କଲ୍ କରିନଥିଲେ ଆପଣଙ୍କ କଥା ମୋ କଥା ଭୁଲି ଯାଇଥିଲେ।
ପ୍ରକୃତରେ ବ୍ୟସ୍ତରେ ରହିଯାଇଥିଲି ଆଉ ସେଥିପାଇଁ ଟିକେ କଲ୍ କରିବାକୁ ସମୟ ପାଇନି। ହଁ।
ଆଉ ଦିଦି କଣ ଖାଇଚନ୍ତି?
ନାଇଁ କିଛି ନାହିଁ ଖାଇନି ଏପର୍ଯ୍ୟନ୍ତ ମୁଁ ବାହାରିଚି ଏବେ ଟିକେ ସପିଙ୍ଗ୍ ଆ କିଛି କିଣା କିିଣି କରିବି ଲୁଗାପଟା କିଣିବି ଏସବୁ ଜିନିଷ ରେ ବାହାରିଛି।
ଆରେ ବା ଦିଦି । ଆଉ ଏବେ ତ ହେଇ ଆମର ଗୋଟେ ପର୍ବ ଯାଇଚି ଜେଷ୍ଠ ପୂର୍ଣ୍ଣିମା ସେଥିରେ ନୂଆ ଡ୍ରେସ ପିନ୍ଧିଥିଲେ ନା?
ହଁ ହଁ ଯେହେତୁ ବଡ ସେଥିପାଇଁ ପିନ୍ଧିଥିଲି ଆଉ।
ଆପଣ ବଡ?
ହଁ ମୁଁ ବଡ ଜେଷ୍ଟ ପୂର୍ଣିମାରେ ଜେଷ୍ଠ ମାନେ ପିନ୍ଧନ୍ତି।
ଭଲ ଆଉ ଡ୍ରେସ୍ କିଣିବା ପାଇଁ ଯିବେ କିଏ କିଏ ସମସ୍ତେ ଯିବେ ଡ୍ରେସ୍ କିଣିବା ପାଇଁ?
ନାଇଁ ମୁଁ ଏକୁଟିଆ ଯାଉଚି କିଣିବାକୁ। ଆଉ ସମସ୍ତଙ୍କୁ ତ ଏବେ ତ ବର୍ଷା ହଉଚି ଆଉ ସମସ୍ତଙ୍କୁ ନେଇ କି ଯାଇବିି ପାରିବିନି ଛୁଆ ମାନେ ଅଛନ୍ତି। ଆଉ ଏକୁଟିଆ ଯିବି କିଣାକିଣି କରିକି ଆସିବି ଆଉ।
ଭଲ ଆଉ ଯାଆନ୍ତୁ ମତେ ବି ବହୁତ୍ ଭଲ ଲାଗେ ଡ୍ରେସ୍ କିଣିବା ପାଇଁ। ନୂଆ ଡ୍ରେସ୍ ପିନ୍ଧିବା ପାଇଁ କୌଣସି ପୂଜା ପର୍ବ ହବ ମାନେ ଯଦି ଘରେ ମୋ ପାଇଁ ଡ୍ରେସ୍ ନ କରିଥିବ ମୁଁ ଘର ସାରା କାନ୍ଦିକି ଗଡୁଥିବି।
ଆଛା ଆଛା। ସବୁବେଳେ ନା ଏ ମାନେ ଛୁଆ ବେଳେ ନା ଏବେ ବି?
ନାଇଁ ଏବେ ବି ମୁଁ ଘରେ କୁହେ ମୋ ପାଇଁ ମାନେ ପୂଜା ପର୍ବ ଆସିବ ମାନେ ମୋ ପାଇଁ ଯଦି ଡ୍ରେସ୍ ନହବ ତାହେଲେ ଅ ମୁଁ ଭାରି କାନ୍ଦିବି ମୋ ପାଇଁ କଁ ପାଇଁ ଡ୍ରେସ୍ କଲାନି ଏ ଏବେ ଆଉ ଟିକେ ବେଶୀ କାନ୍ଦୁନି ବଡ ହେଇଗ ଲିଣି ବୁଝୁଲିଣି। ଘରର ପରିସ୍ଥିତି କଣ କେମିତି ହେଲେ କିନ୍ତୁ ଛୋଟ ବେଳେ ଅଧିକା ଜିଦି କରୁଥିଲି।
ଥାଏ ମୁଁ ବି ଛୁଆବେଳେ ସେମିତି ଥିଲି ମୋ ପୁଅ ବର୍ତ୍ତମାନ ସେମିତି ମାନେ ମୋ ପାଇଁ ଯଦି ଗୋଟେ ଛୋଟ ରୁମାଲ ଟେ ଆଣିବି ସେ କହେ ମାମା ମୋ ପାଇଁ ଆଣିଲୁନି। ମୁଁ କହେ ବାବା ମୁଁ କଁ ଡ୍ରେସ କିଣିବାକୁ ଯାଇଥିଲି ମୁଁ ପା ରୁମାଲ୍ ଆଣିବା ଯାଇଥିଲି ନା ମୋ ପାଇଁ ଗୋଟେ ସକ୍ସ ନେଇଆସି ସିଲୁନି।
ଛୋଟ ଛୁଆ ବୁଝି ପାରୁନାହା ବଡ ହେଲେ ଆ ବୁଝିବେ ଆଉ।
ମାନେ କିଣା କିିଣି କରିବାକୁ ଭାରି ଭଲ ଲାଗେ। ଟିକେ ହାତରେ ଟିକେ ପଇସା ଆସିଲେ ମୋର ଭା ମାନେ ସବୁ ମନେ ପଡିଯାଏ ଆରେ ମୋର ପା ଏଇଟା ନଥିଲା ମୋର ବା ସେଇଟା ନଥିଲା।
ଝିଅ ପିଲାମାନେ ତାଙ୍କର ପ୍ର ତମେ ତାଙ୍କର ସଜବାଜର ଜିନିଷ ତାଙ୍କର ଡ୍ରେସ ହଉ ଯାହା ହଉ ତାଙ୍କୁ ପିନ୍ଧିବା ପାଇଁ ବହୁତ ଭଲ ଲାଗେ ଆଉ ମୋତେ ବି ବହୁତ ଭଲ ଲାଗେ ଯଦି ମୋ ମୁଁ ଯାଇଥିବି କୌଣସି ବନ୍ଧୁ ଘର କି ମାମୁଁ ଘର ଆଉ ଯୁଆଡେ ହଉ ଯଦି ମୋ ପାଖରେ ପଇସା ହେଇଥିବ ତାହେଲେ ଏଁ ଚାଲ ଡ୍ରେସ୍ କିଣିକି ଆଣିବା। ମୋତେ ଆଉ ଆପଣଙ୍କ କୋଉ ଡ୍ରେସ ବେଶି ଭଲ ଲାଗେ ଶାଢୀ ଡ୍ରେସ୍
ନା ମୁଁ ତ ଶାଢୀ ବି ପିନ୍ଧେ ଡ୍ରେସ ବି ପିନ୍ଧେ କିନ୍ତୁ ମୁଁ
ପାଗ ଅନୁସାରେ ନିଜକୁ ପ୍ରସ୍ତୁତ କରେ ଯେ କି ଆଜି କଣ ପିନ୍ଧିକି ଯିବି ଧର ଅତ୍ୟଧିକ ଖରା ହେଇଛି ମୁଁ ଗୋଟେ କଟନର କୁର୍ତ୍ତିୀଟେ ଚଏସ୍ କରିବି ଯେ ବାଛିବି ଯେକି କଟନ୍ କୁର୍ତ୍ତି ଗୋଟେ ଛୋଟ ଯୋଉ ଆମର ଯୋଉ ଲେଗିନ୍ସ ଗୋଟେ ପିନ୍ଧିଦେବି। ତା ସାଙ୍ଗରେ ଅଟସ ଷ୍ଟଲ ଟେ ଓଢଣୀଟେ ଏତିକି ଆଉ ଯଦି ବର୍ଷା ଦିନ ତମର ସେଇ ହିସାବରେ
ଯୋଉଥିରେ ଆରାମ ଆରାମ ଲାଗିବ ସେଇ ଅନୁସା ସାରେ ଆପଣ ପିନ୍ଧିକି ଯାଉଥିବେ
ଶୀତ ଦିନରେ ସେମିତି ବଦଳେଇ ଦିଏ ଯେ କି ନାଇ କଟନ୍ ପିନ୍ଧିଲେ କଟନ୍ ଶୁଖିବାକୁ ପ୍ରବ୍ଲେମ୍ ଅସୁବିଧା ସବୁ ସବୁ ପ୍ରକାର ହବ ତେଣୁକରି କଟନ୍ ବଦଳରେ ମୁଁ ଜର୍ଜେଟ୍ ର ଯୋଉ କୁର୍ତ୍ତିୀ ସବୁ ତାକୁ ପିନ୍ଧେଇ ତା
ଆଉ କୁଣିଆ ମଇତର ଯେତେବେଳେ ଘରକୁ ଆସିଥିବେ ଶାଢୀ ଫାଢୀ ସବୁବେଳେ ପିନ୍ଧିବାକୁ ପଡେ ଆଉ ଶାଢୀରେ ବି ସେମିତି କଟନ ଆଉ ଜର୍ଜେଟ ଉପରେ ରଖିଛି ଜାକୁଆଡ ରଖିଛି। ଏଇସବୁ ଜିନିଷ ସବୁ ହଁ
ସବୁ ପ୍ରକାର ର ଚୁଡିଦାର ହଉ ସବୁ ପ୍ରକାର ସାଢି ହଉ ଦିଦି ଆପଣ ଜିନସ୍ ପ ପିନ୍ଧନ୍ତିିନି
ହଁ ହଁ ପିନ୍ଧେ ଯେ କିନ୍ତୁ ବହୁତ କମ୍ କେବଳ ଏଇ ସକାଳ ଟାଇମ ସମୟରେ ପୁଅ କୁ ସ୍କୁଲ ଛାଡିବାକୁ ଯାଏ ସେତିକି ବେଳେ ପିନ୍ଧିକି ଯାଏ ଆଉ ଆସିକି ସାଙ୍ଗେ ସାଙ୍ଗେ ପୁଣି ବଦଳି ଦିଏ ଆଉ କାହିଁକି ନା ସକାଳୁ ଏତେ ତର ତର ରେ ତାର ଛଅଟା ଦଶ ରେ ସ୍କୁଲ ଥାଏ ଆଉ ମୁଁ ଗାଧେଇ ପାଧେଇ ଡ୍ରେସ ପିନ୍ଧିକି ଯିବାକୁ ଡେରି ହେଇଯିବ ସେଥିପାଇଁ ମୁଁ ଜିନ୍ସ ଟା କଣ ଏମରଜେନ୍ସିମିତି ତରତରରେ କୁଆଡେ ଯିବାର ଅଛି ଗଳେଇ ଦେଇକି ଯାବାହାରି
ହଁ ଭଲ ଲାଗେ ଯୋଉଟା ସୁ ଯଉଟା ହୁଏ ସେଇଟା ପିନ୍ଧିକି ପୁଅକୁ ନେଇଯାଆନ୍ତି ଜଲ୍ଦି
ହଁ ହଁ ଯାହାଟା ପିନ୍ଧିଲେ ଜଲଦି ପିନ୍ଧି ହେଇଯିବ ସେମତି କାହିଁକି ନା ହଁ ଯୋଉ କୁର୍ତୀ ହଉ ଚୁଡ଼ଦାର ହଉ ୟାକୁ ଏମତି ସାଇଜ କରିକି ଓଢଣୀ ପକା ଏମତି ପକା ପକା ସେମିତି ପକା ପିନ୍ ମାରେ ଏତେ କରିବା ଅପେକ୍ଷା ଜିନ୍ସ ଆଉ ଗୋଟେ ଛୋଟ ଟପସ୍ ପିନ୍ଧିଦେଇ ପଳେଇବ
ଆଉ ଆଜି ଆପଣ କଣ ଆଣିବେ ବୋଲି ଭାବିଛନ୍ତି ବଜାର ଯାଇକି?
ଏବେ ତ ରଥଯାତ୍ରା ଆସୁଛି ଭାବୁଛି ରଥଯାତ୍ରା ପାଇଁ ଗୋଟେ ଡ୍ରେସ ଟା ନେଇକି ଆସିବି ଆଉ ଠାକୁରଙ୍କର ଡ୍ରେସ ଆଣିବି ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କ ଙ୍କର ଆଉ ନୂଆ ମୁକୁଟ ଆଣିବି। ଆଉ ତାଙ୍କର ଆସ୍ଥାନ ପାଇଁ ତକିଆ ଛୋଟ ଛୋଟ ଦିଟା ଆଉ ତାଙ୍କର ମଖମଲ୍ଲିୀ ର ଯୋଉ ଚାଦର
ଆଜ୍ଞା।
ଏତିକି ଆଣିବାର ଆଜି ମାନେ ବ୍ୟବସ୍ଥା କରିଛି। ବର୍ତ୍ତମାନ ଯାଉଛି ଦେଖିବି ଯୋଉ ରଙ୍ଗ ମତେ ପସନ୍ଦ ହବ ସେ ସେଇ ପ୍ରକାରର ଆଣିବି। ଆଉ ପୂଜା ସାମଗ୍ରୀ ସବୁ କିଣି ଆଣିବି କାହିଁକି ନା ପାଖେଇ ଆସୁଛି ରଥଯାତ୍ରା।
ଆଜ୍ଞା ଆଜ୍ଞା। ଯଦି ଆଜ୍ଞା ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ଡ୍ରେସ୍ କିଣିବେ ତାଙ୍କର ସବୁ ଆସ୍ଥାନ ଅ ତାଙ୍କର ଟକିଆ ସବୁ କିଣୀ ସାରିବେ ତାପରେ ଆପଣଙ୍କ ପାଇଁ ଡ୍ରେସ କିଣିବେ ଆଁ ଯଦି ହବ ଦିଦି ଗୋଟେ ଶାଢ଼ୀ ନେଇକି ଆସିବେ ଭଲ ଲାଗି ଲାଗିବ। ରଥଯାତ୍ରାରେ ଓଡିଆ ଘରର ବୋହୂ ଶାଢୀ ପିନ୍ଧିଲେ ବହୁତ ଭଲ ଲାଗନ୍ତି।
ହୁଁ ନାଇଁ ରଥଯାତ୍ରାରେ ଶାଢୀ ପିନ୍ଧେ ବହୁ ପୂଜା ସାରିଲା ପରେ ପୁଣି ଶାଢୀ ବଦଳିଦେବି କାହିଁକି ନା ରଥଯାତ୍ରାରେ ପୁରୀ ଯିବାର ଉଁ ଅଛି ଅସ୍ ମାନେ ଭାବିଛୁ ଯିବୁ ବୋଲି। ଆଉ ସେଥିପାଇଁ ଶାଢୀ ପିନ୍ଧିକି ଏତେ ଦୂର ଯାଇ ହବନି।
ଜଗନ୍ନା ଆପଣଙ୍କୁ ଡାକୁଚନ୍ତି ଯାଆନ୍ତୁ ବୁଲି ଆସିବେ ଆମେ ତ ସେ ସୌଭାଗ୍ୟ କେବେ ପାଇନୁ ଜଗା ଆମକୁ କେବେ ବେ ଡାକି ନାହାନ୍ତି।
କାହିଁକି କୋଉଠି ରହୁଛନ୍ତି କି ଆ ବର୍ତ୍ତମାନ ସମସ୍ତେ?
ରହୁଛୁ ହେଲେ ପୁରୀ ବହୁତ ଥର ଯାଇଛି ମୁଁ ବି ଭୁବନେଶ୍ଵରରେ ରହୁଛି। ହେଲେ ଦିଦି ଉଁ କେବେବି ର ରଥଯାତ୍ରାରେ ମୁଁ ପୁରୀ ଯାଇପାରିନି ବହୁତ ଇଚ୍ଛା ପୁରୀ ଯିବା ପାଇଁ ରଥଯାତ୍ରା ରେ। କେବେ ଯାଇପାରିନି ଆଉ।
ଆଚ୍ଛା ତାହେଲେ ଆମେ ଏଥର ଗଲେ ଆମ ସାଙ୍ଗରେ ଯିବ ବୁଲିିବାଲିକି ଆସି
ଆଜ୍ଞା ଦିଦି। ଯଦି ଏ ସମୟ ହେଲା ତ ଯିବି ଆଉଯଦି ପାଠ ପଢା ରହିଯାଉ ଘରୁକୁ ବି ଯାଇପାରୁନି ଛୁଟିରେ।
ଆଚ୍ଛା କଣ ପଢୁଛ ଏବେ?
ମୁଁ ଦିଦି ଡିପ୍ଲୋମା କରିଛି।
କୋଉଥି କୋଉ ବ୍ରାଞ୍ଚ ରେ?
ମୋର ଏ ଇଲୋକ୍ଟ୍ରୋନିକ୍ସ ଆଣ୍ଡ ଟେଲି କମ୍ୟୁନିକେସନ ରେ ମୁଁ ଡିପ ପ୍ଲୋମା କରୁଛି। ପଲିଟେକ୍ନିକ ଗମେଣ୍ଟ ପଲିଟେକ୍ନିକରେ।
ଆଛା ତମର ସେଠି ଗୋଟେ ସେଫ୍ଟି କୋର୍ସ ହଉଚି କି? ସେଫ୍ଟି କୋର୍ସ।
ହ ନା ଦିଦି ସେ କୋର୍ସରେ ଆମେ କରୁନୁ।
ନାଇଁ ସେଇ କୋର୍ସ ଅଛି ନା ତମ ସେଇ କଲେଜରେ?
ଅ ନା ଦିଦି ନାହିଁ, ସେଇ କୋର୍ସ ନାହିଁ ଆମ କଲେଜରେ।
ସେଇଟା ଥିବ କୋଉଥିରେ କହିଲ ମେକାନିକାଲ ମେକାନିକାଲ ଲାଇନରେ ଡିପ ଡିପ୍ଲୋମା କରି ସାରିଲା ପରେ ଏଇଟା ସେଫ୍ଟି କୋର୍ସ ଗୋଟେ ଥାଏ ଛଅ ମାସିଆ କୋର୍ସଟେ।
। କରିସାଇଲା ପରେ ଯାଇକି ସେଇଟା କରିବେ ବୋଧେ।
ହଁ ହଁ ମୋ ପୁତୁରା ସେଇ କଲେଜ ରୁ କରୁ ଚନ୍ତି ଡିଷ୍ଟାନ୍ସ ରେ କରୁଚନ୍ତି।
ଅ ଗମେଣ୍ଟ ରେ ଡିଷ୍ଟାନ୍ସ ରେ ମୁଁ ଜାଣି ନି।
ହଁ ସିଏ ଚାକିରି କରିସାରିଛନ୍ତି ତ ତ ସେ ହଁମ୍ ତ ସେଇ କମ୍ପାନୀ ତରଫ ରୁ ସେ କରେଇ ଦେଇଚନ୍ତି ସେଫ୍ଟି କୋର୍ସ ଟେ।
ଯାହା ହଉ ଭଲ କଥା।
ହୁଁ ଆଉ ସବୁ କଣ କୁହ?
ଆଜ୍ଞା ଦିଦି ଆଁ ଦିଦି ସପିଂ କରିବା ମୁଁ ଯାଇଥିଲି ଜ୍ୟେଷ୍ଠ ପୂର୍ଣ୍ଣିମା ହେଇଥିଲା ଯାଇଥିଲି। ଗୋଟେ ଆ ଚୁଡ଼ଦାର ଟେ କିଣିକି ଆଣିକି ପିନ୍ଧିଥିଲି ଆଉ।
ଆଛା, ଆଉ ତାପରେ ଆଉ ଯାଇନ?
ନାଇଁ ତାପରେ ଆଉ ଯାଇନି।
ଇ ଭଲ କ କଲେଜ ଜୀବନ ଟା ଭଲ କଲେଜ ଜି ମାନେ ଟାଇମ ଭିତରେ ତମେ କେବଳ ମାନେ ଆଉ କିଛି କିଣିବାକୁ ଚିନ୍ତା ନ ମୁଁ ହେଇ ମୁଁ କେବଳ ଡ୍ରେସ କିଣିବି ନେଲପଲିସ୍ କିଣିବି କେବଳ ନି ନିଜକୁ ସଜେଇବା ପାଇଁ ଥିବ କିନ୍ତୁ ଆମ ପାଇଁ କଣ କି ଏ ମୋ ପାଇଁ ଆଣିବି ହେ ମୋ ପୁଅ ପାଇଁ ଆଣିବି
ସମସ୍ତଙ୍କୁ ଆଗେ ଆପଣଙ୍କ ପାଇଁ ଆଣିବା ଆଗରୁ ଆଉ
ହୁଁ ହଁ ତାପରେଏଁ ଯଉ ଆମର ରୋଷେଇ ବାସନ ଏଇ ବାସନଟା ଖରାପ ହେଇଯାଇଚି ଏଇଗୋଟାକ ଆସିବାର ଥିଲା। ସେଠୁ ବେଡ଼ସ ଏଟା ଏଇ ବେଡସିଟ୍ ଟା ଖରାପ ହେଇଯାଇଛି ବେଡସିଟ୍ ଟା ସୋଫା କଭର ଗୋଟେ ଆଣିବି ଏଇଟା ଆଣିବି ମାନେ ସପିଙ୍ଗ ର ତାଲିକା ବଢି ବଢିଯାଏ ଭାରି ଆଉ
ଅ ସେଥିପାଇଁ ତାପରେ ନିଜ ପରିବାର ଘର ଦ୍ଵାର ବନ୍ଧୁ ବାନ୍ଧବ ସମସ୍ତିଙ୍କି ଦେଖିବା ପରେ ତାପରେ ନିଜକୁ ମଣିଷ ଭୁଲିଯାଆନ୍ତି।
ହଁ ସେଇଟା ବି ବହୁତ ଥର ହୁଏ ବହୁତ ଥର ଭାବିଥିବି ଆଣିବି ବୋଲି କିନ୍ତୁ ଭୁଲିଯିବି ଆଉ ଆଣିପାରେ ନାଇଁ। ଆଉ କହୁଥିଲା ହଁ ଆ ହଉ
ଦିଦି ଏଇତ ଯିବନ ବଡ ହେଲେ। ଆ ଯିଏ ବଡ ହେବେ ଘରର ଦାୟିତ୍ୱ ନେବେ ସିଏ ନିଜକୁ ଭୁଲିକି ପରିବାରକୁ ହିଁ ଦେଖିବେ।
ହୁଁ
କ୍ୟାଉଁ ଆଉ ଏ ରୋଷେଇ ଜଦି କଣ ଅଁ ପଖାଳ ଭାତ କରିଛନ୍ତି ଦହି ଛୁଙ୍କ ପଖାଳ ଆଉ ଶାଗ ଭଜା ଆଉ ଛୁଇଁ ଆଳୁ ଭଜା।
ତମେ ତାହେଲେ ଭୋଜନ ସବୁ ଏଞ୍ଜୟ କର ଆଉ ମୁଁ ଟିକେ ଜଲ୍ଦି ଜଲଦି ରୋଷେଇ ସାରି ଦେଲେ ବାହାରି ଯିବେ ସପିଙ୍ଗ ପାଇଁ ଆଉ
ହ ହଉ ଦିଦି ସପିଙ୍ଗ ପାଇଁ ବାହାରି ଯିବେ ମୁଁ ବି ଏ ଭାବିଛି ଦିଦିଙ୍କ ସହିତ ସ ମାର୍କେଟ ବ୍ଲିଡିଙ୍ଗ ଯିବି ହଉ ଆପଣ କଣ ସପିଙ୍ଗ କଲେ କଣ କଣ ବୁଲାବୁଲି କଲେ ଆପଣ ଆସିଲେ ମତେ ଜଣେଇବେ କଣ କଣ ଆଣିଲେ କଣ କଣ ଆଣିବି ଆଉ
ନିଶ୍ଚିନ୍ତ ନିଶ୍ଚିନ୍ତ ମୁଁ ସନ୍ଧ୍ୟାବେଳେ ଆସିଲି ତୁମ୍ ପୁଣି ଫୋନ କରିବି ଆଉ ହଁ ହଁ ରଖ